ନମସ୍କାର ବନ୍ଧୁ କୁହନ୍ତୁ।
ହାଲୋ।
ହୁଁ ବନ୍ଧୁ କୁହନ୍ତୁ କଣ କରୁଚନ୍ତି?
ବୁଲାବୁଲି କରୁଛି ଆଉ ଆପଣ?
କଣ କହିବି ବନ୍ଧୁ ମୁଁ ଆସିଚି ମାଛ ଧରିବାକୁ ବିଲ ଭିତରୁକୁ। ପାଣି ଭୋଉତ ଅଛି ବନ୍ଧୁ କେମିତି କଣ ମାଛଟି ଧରିବି ଆପଣ କହିପାରିବେ କି?
ଏଇ ଋତୁରେ ଆପଣଙ୍କ ବିଲରେ ପାଣି ହେଇଯାଇଚି?
ଋତୁରେ ନୁହଁ ବନ୍ଧୁ ଅ ଅଚାନକ କାଳ ବୈଶାଖୀ ଆସିବାରୁ ବିଲରେ ଭୋଉତ୍ ପାଣି ହେଇଯାଇଛି ବନ୍ଧୁ ସେ
ଆପଣଙ୍କ ଆପଣ ପଣ ନଈ ପାଖା ପାାଖି ରହୁଛନ୍ତି କି?
ନଈ ନାହିଁ ବନ୍ଧୁ ଆମ ଘରକୁ ଲାଗିକି ଗୋଟେ ଛୋଟ କେନାଲ୍ ଟେ ଯାଉଛି, ବନ୍ଧୁ।
ସେଇଠି ଯାହା ଅଛି ଆଉ। ଆପଣ କଣ କରୁଛନ୍ତି ଏବେ?
ହଁ ଏଇ ବୁଲାବୁଲି କରିୁଥିଲି ଆଉ।
ଆଉ କୋଉ ମାଛ ବନ୍ଧୁ ନେବେ କି?
ଆପଣ ଧରିଛନ୍ତି?
ହଁ ଚାରିଟା ଛଅଟା ଧରିଛି ଆଉ
ଓହୋ ଭଲ କଥା ଆଉ। ଆପଣ ଖାଲି କୋଉ ମାଛ ଧରିଛନ୍ତି। ନା ଅଲଗା କିଛି ମାଛ ବି ଧରିଛନ୍ତି?
ନାଆଁ ଏଇ ଜାଲ ନେଇକି ବର୍ତ୍ତମାନ ଆସିଥିଲୁ। ସବୁ ପିଲାମାନେ ପକେଇଲା ସମୟରେ, ପକେଇବା ସମୟରେ ଏଇ ପଡିଛି କୋଉ ମାଛ ଆଠ୍ ଦଶଟି ପଡିଛି।
ଆଉ କଣ ଠୁ କୁହନ୍ତି
ଭାଇ ସେଇଠି ଚୁଙ୍ଗୁଡି ଉଠୁନାହାନ୍ତି ବନ୍ଧୁ
ନା, ଚିଙ୍ଗୁଡି ତ ନାହାନ୍ତି କିନ୍ତୁ ଏ କଙ୍କଡ଼ା ଆଠ ଦଶଟି ଉଠୁଛନ୍ତି, ତାଙ୍କୁ ବି ଖାଇ ହଉନି।
ଖାଇ ହେଉନି?
ନା, ବନ୍ଧୁ।
ଆଉ ବନ୍ଧୁ ମୁଁ ଶୁଣିବାକୁ ପାଇଥିଲି, ତମ ସେପଟୁ କାଳେ କିଏ କୁଆଡେ ଚାଲି ଯାଇଥିଲେ।
ଚାଲି ଯାଇଥିଲେ ମାନେ ମରି ଯାଇଥିଲେ?
ହଁ,
ଆଜ୍ଞା! ଆଜ୍ଞା
ଏ ବନ୍ଧୁ ଦୁଃଖ ସମାଜ, ଦୁଃଖ ତ ସମାଚାର, କଣ କଣ କେମିତି ବନ୍ଧୁ ହେଲା ଟିକେ କୁହନ୍ତୁ?
ତାଙ୍କ ବୟସ୍କ ହେଇଯାଇଥିଲେ ମରିଗଲେ ଆଉ।
ଆଉ ବନ୍ଧୁ ଏଇ ଯୋଉ ମୁଁ ଶୁଣିଥିଲି, ଏ ଯୋଉ ଗୋଟେ କୁହନ୍ତିନି ପାଣି ଯୋଉ ଯାଏନା ନା, ନାଳଟିଏ ସେ ନାଳ ପାଖରେ ଆମେ ବସିଥିଲୁ ବନ୍ଧୁ, ମାଛ କଣ ଉଠୁଛନ୍ତି ବନ୍ଧୁ ଶୁଣିବାକୁ ପାଇଛି?
ଦେଖନ୍ତୁ ବନ୍ଧୁ -ଏ ଆପଣ ଏବେ ତ ବର୍ଷା ଋତୁ ଜାଣି କି ହେଇଗଲାଣି ଆମ ତ ରଜ ପରେ ପରେ ବର୍ଷା ଋତୁ ଆରମ୍ଭ ହୋଇଯାଏ। ରଜରେ ବଟ ମଧ୍ୟ ହୁଏ ଆଗେ ଯେହେତୁ ଏବେ ପାଣିପାଗ ବଦଳିଛି ସେଥିପାଇଁ ଏପର୍ଯ୍ୟନ୍ତ ବର୍ଷା ହେଇନାହିଁ। ବହତି ହି ପ୍ରବଳ, ତଥାପି ଏ ବର୍ଷ ନାଳଟି ଯାଇଛି ମାନେ ମଧ୍ୟ, ନଈରେ ଲାଗିଛି ମୁଁ ବି ଜାଣିଛି ନଈରେ ଲାଗିଛି। ଯେ ନାଳଟି ନାଳ ନଈରୁ ନାଳ ବାଟ ଦେଇ ମାଛ ମାନେ ଆସୁଛନ୍ତି ପ୍ରବଳ, ଯେ ପାଣି ବଢିବା ଫଳରେ ସବୁଆଡୁ ଯଦି ପାଣି ଗୋଟେ ନାଳରେ ଯିବ ଅଧିକ ଜୋର ଯେତେବେଳେ ପାଣି ଟା ଯାଇ ନଈରେ ପଶିବ ସେଇପଟେ ମାଛ ଆସନ୍ତି ମାଛ ଆସନ୍ତି ଯେତେବେଳେ
ହଁ, ନା ନା ବନ୍ଧୁ ଶୁଣନ୍ତୁ, ଆମର ଏଠି ଏଇନା ଉ ମାନେ ଏଠି ପ୍ରଳି ପରିସ୍ଥିତି ତ ବହୁତ ଖରାପ ଅଛି, ବହୁତ୍ କାରଣ ଆମର ଏଠି କଳା ପାଣି ଆସୁ ଝି ଯାହାକୁ ଲୋକ ଦେଖିକି ତାଙ୍କ ମୁଣ୍ଡ ମାନେ କାମ ହିଁ କରୁନି ମାନେ ଏମିତି ପାଣି କୋଉଠୁ ଆସୁଛି? ପୁରା କଳା ପାଣି।
ନାଇଁ ନାଇଁ ବନ୍ଧୁ କଳା ପାଣି ନୁହେଁ, ମାନେ କଣ କହିଲା ହେଟା ଏବେ ବିଲ ଚାଷ ହେଇଥିବ ଯୋଉ ସୁ ଖରାଦିନେ ଚାଷ ହେଇଥିବ, ସେ ବିଲରୁ ଯେତେବେଳେ ପାଣି ଆସୁଛି ସେ ମା ମାଟି ଗୁରା ଧୋଇ ହେଇକି ଆସୁଛି, ସେ ମାଟି ଗୁରା ଯେମିତି ଧୋଇ ହେଇକି ଆସୁଛି ମାଟି ପାଣି ଟିକେ ଗୋଳିଆ ଦେଖା ହଉଛି ତା ଫଳରେ
ଓହୋ! ଓ ତାହେଲେ ଏମିତି କଥା ବନ୍ଧୁ ଅଛି, ଆମେ ତ ଜାଣିନୁ, ଆମର ଏଠି ଯୋଉ ମାଛ ମାନ ଅଛନ୍ତି ସେମାନେ ବି କି ସିଏ ପାଣିରେ ଆସୁଚନ୍ତି ନାଁ ଆମେ ତ ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଯେ କଁ କେମିତି ଆଉ ଆପଣଙ୍କ ଗାଁରେ କଁ ମାଛ ଫାଛ ଉଠିଲେଣି ନାଁ ନାହାନ୍ତି?
ଆମ ଗାଁରେ ତ ମାଛ ଉଠୁଚନ୍ତି ସେମତି ଆମ ତ ମୁଁ ତ ଧରେନି ମାଛ ତଥାପି ସେମା ଏଣେ ବୋହୁତ ଧରୁଚନ୍ତି ଆମ ଗାଁ ଲୋକ ଧରନ୍ତି ଆଉ। ଗୋଟେ ଜାଣିଥିବେ ମୁଗୁରା ଅଛି ଗୋରେ ଗୋଟେ ଜଣେ ଥାଏ ମୁଗୁରା ଗୋଟେ
ନାଁ ଯା ହଁ, ହଁ, ହଁ, ହଁ ସେଟା ବି ଆ ମର ବନ୍ଧୁ ପିଲା ବେଳେ ଭୋଉତ ଥିଲା ଏବେ ତ ଆଉ ଦେଖିବାକୁ ମିଳୁନି କିନ୍ତୁ ଉ ଆମ ଜେଜ ତାଙ୍କ ଜେଜ ଅମଳରୁ ଆମେ ସେଇଟା ଦେଖି ଆସୁଚୁ ଆମ ଘରେ ଅଛି। ଆମ ଘରେ ବି ଥିଲା ଏବେ କିନ୍ତୁ ଆଉ ନାହିଁ ବନ୍ଧୁ। ଆପଣ ଦେଖିଚନ୍ତି?
ହଁ ଆମର ଅଛି ଏବେ ବି ଆମ ମଧ୍ୟ ଏବେ ବି ଆମ ଗ୍ରାମରେ ବ୍ୟବହାର ହଉଚି ତାହା। ଛୋଟ କୋଉ କେନାଳ ମାନେ ଛୋଟ ନାଳ ମଳ ଯଦି ସୋଠ ଗୋଟେ ଥାଏ ବସେ ହେଠି।
ହୁଁ ବ ବନ୍ଧୁ ବନ୍ଧୁ ଗୋଟେ କଥା ଥିଲା। ଆମର ଗୋଟେ ଆମର ପାଣି ଯୋଉ କେନାଲସ୍ ଯାଉଚି ସେ ସାଇଟ୍ ରେ ଗୋଟେ ବଡ଼ କଦମ୍ବ ଗଛଟେ ବନ୍ଧୁ ହେ ଅଛି। ସେ ଗଛଟି ରହିବ କି ମରିଯିବ କହିପାରିବେ? ବନ୍ଧୁ ତଥାପି ଇ ବଡ଼ଟେ ଭୋଉତ ବଡ଼ଟେ ବନ୍ଧୁ ହେଇଗଲାଣି।
ଆପଣ ଯଦି ବଡ଼ଟେ ହେଇଗଲାଣି ଆଉ କେମତି କିଛି ଚେ ଚିନ୍ତା ନାଇଁ। ଆ କାରଣ ତା ଚେରଟା ମାଟିଟାକୁ ଭଲସେ ଜାବୁଡ଼ିକି ଧରିଥିବ।
ଅ ବୁ ବୁଝିପାରିଲି ଯେ ବନ୍ଧୁ ନାଁ ବନ୍ଧୁ ଆପଣ ମୋ ମୋ କଥାଟା ବୁଝିଲେନି ମୁଁ କହିବା କଥା କି ବ ଗଛଟେ ଯୋଉ ଆ ମର ଲାଗିଚି ସେ ଗଛଟି ମାନେ ଆମ କେନାଲ୍ ସାଇଟ୍ ରେ ପୁରା ଯାଇ ଚି ବନ୍ଧୁ ବୁଝିଲେ?
ଆଜ୍ଞା।
କେନାଲ୍ ସାଇଟ୍ ରେ ଯିବା ଫଳରେ କଁ ହଉଚି କି ଯେତଳେ ପାଣିଟି ସ୍ରୋତ ଦେଇକି ଯାଉଚି ଗଛଟିର ଚେର ଗୋଟେ ସାଇଟ୍ ରେ ବନ୍ଧୁ ଆଉ ନାହିଁ।
ମାଟି ଧୋଇ ହେଇଗଲାଣି।
ଟି ପୁରା ଖାଇ ସାଇଲାଣି ତା ଚେରଡେକି। ଚେରଟି ଖାଇ ସୁବୁ ହୁଁ ଗୋ ଗୋଟେ ପା ଗୋଟେ ଏ ପାର୍ଶ୍ଵର ଟୋଟାଲେ ଚେର ହିଁ ଦେ ଖା ହଉଚି ସେଥିପାଇଁ ଆମ ଗାଁ ଲୋକଙ୍କର ଆଶଙ୍କା କି କାଳେ ଏଇ ଗଛଟି ବୋହୁତ ପୁରୁଣା ଗଛ। ଲାଗିଚି ତା ଶାଖାରୁ ସେ ଛୋଟ ଗଛଟି ହେଇଚି କାଲେ ସେ ଗଛ ଭାଙ୍ଗିଯିବ ଆଉ ଆମୁକୁ ସେଇ ଆ ଶଙ୍ଗାଟି ଅଛି। ଆପଣ ତ ଜାଣିଥିବେ ଏ ଗଛ ପଛ ଆପଣଙ୍କ ଓପରେ ବୋହୁତ ଟିକେ ଆପଣଙ୍କ ଅଭିଜ୍ଞତା ଅଛି ସେଥି ତିପାଇଁ ଆପଣଙ୍କୁ ପଚାରୁଚି କଁ ହବ ଟିକେ ବନ୍ଧୁ କହିପାରିବେ କି?
ଦେଖନ୍ତୁ ସେ ଯଦି ଆପଣ ଯୋଉ କୋହୁଚନ୍ତି ସା ମାନେ କେନାଳ କ ଆର କଡ଼ରେ ଅଛି ସେ ଯେତଳେ ମା ଇଏ ଅତଡ଼ା ଖସୁଚି ଏ ସେ ଗଛ ପାଇଁ ମାଟି ଅତଡ଼ା ମଧ୍ୟ ବେଶୀ ଖସୁନଥିବ। ଯାହା ସେ ଚେରର ପାଣି ବାଜି ଯାହା ମା ଇ ଟିକେ ଧୋଇ ହୋଉଥୁବ ହୋଉଥୁବ ଏ ନ୍ତୁ ମାଟି ଅତଡ଼ା ଖ ସୁନଥିବ କାହିଁକି ନାଁ ସେ ଗଛଟା ଅଛି ତା ଚେର ମାଟିକୁ ବୋହୁସୋରେ ଜାବୁଡ଼ି ଭଲସେ ଧରିଥିବ। କଣ କୋହୁଛନ୍ତି ଶୁଣନ୍ତୁ ଆପଣ କୋହୁଛନ୍ତି ଯେ ଗଛଟା ବୋହୁତ ବଡ଼ ହେଇଗଲାଣି ହେଲା ଚେର ତାଙ୍କ ମେନ୍ ଚେର ଯୋଉଟା ସେଇଟା ବୋହୁତ ଭିତରୁ ମାଟି ଭିତରୁକୁ ଯାଇଥିବ।
ହଁ ମୁଖ୍ୟ ନାଁ ନାଁ ମୁ ଆମର ମୁଖ୍ୟ ଚେରଟି ମୁଖ୍ୟ ଚେରଟି ସିଏ ତ ବନ୍ଧୁ କେବେଠୁ ମା ତଳକୁ ପଳେଇଛି, ତା ଯୋଉ ଛୋଟ ଶାଖା ଚେର ଗୁଡିକ ସିଏ ଦେଖାଯାଉଛି ଆମକୁ ବାହାରକୁ, କାରଣ ଆମକୁ ଡର ଲାଗୁଛି କଣ କି -ସେଇ ଯୋଉ ଗଛଟି ଅଛି ସେ ଗଛ ଦିହରେ ଆମେ କଣ, ଏ ଯୋଉ ଆପଣ ଯୋଉ ମୁଗୁରା ଜନିତ ଯନ୍ତ୍ର କହିଲେ, ସେଇଟାକୁ ବସେଇକି ଆମେ ମାଛକୁ କରିବାକୁ ଚେଷ୍ଟା କରୁ, ଯେତି ଗଛ ମରିଯିବ, ତାହେଲେ ମୁଗୁରା ଟିକେ ଆମେ ବସେଇ ପାରିବୁନୁ। ଆମକୁ ଟିକେ ଲାଗିବ ଆମକୁ ଟିକେ ଅ କଷ୍ଟ କରିବାକୁ ପଡିବ, ସେ
ଦେଖନ୍ତୁ ଦେଖନ୍ତୁ ସେ ଗଛଟି ଆପଣ ଯୋଉ କହୁଛନ୍ତି, କଡରେ ଅଛି ନାଳ କଡରେ ତା ଉପରିଆ ବହୁତ କଷ୍ଟ, କାହିଁକି ନା ଦେଖନ୍ତୁ ଗୋଟେ ମୁଖ୍ୟ ଚେର ଯୋଉଟା ମାଟି ଭିତରକୁ ଯାଇଥାଏ ତା ଏମିତି ତା ପାଶ୍ଵରେ କର ପାଶ୍ଵରେ ସବୁ ସେ ବୃ ବୃକ୍ଷର ଚେରରେ, ଅନେକ ଚେର ନୂତନ ଚେର ସବୁ ବାହାରିଥାଏ। ସେ ନୂତନ ଚେର ବହୁତ ଏମିତି ବାହାରିଥାଏ, ଉପରୁ ତଳ ଯାକେ ପୁରା ବାହାରି
ବନ୍ଧୁ, ବନ୍ଧୁ ବୁଝିଲି, ବନ୍ଧୁ, ବନ୍ଧୁ, ଆଉ ଗୋଟେ ଥିଲା ଆମର ଗୋଟେ ଏଇ ସେଇ ନାଳ କଥା ଆପଣଙ୍କୁ କହୁଛି, ତା ଅପୋଜିଟ୍ ମାନେ ତାର ବିପକ୍ଷ ପାର୍ଶ୍ଵ ରେ ଆଉ ଗୋଟେ କଣ୍ଟା ଜାତୀୟ ଗଛ ଅଛି। ସେ ଗଛ ଟିକେ ଆମେ ହାଣିବାକୁ ବହୁତ ଥର ପ୍ରୟାସ କରୁଛୁ, କିନ୍ତୁ କୁ ଗଛ ଟିକେ ଆମେ ତଳକୁ ଗଳେଇ ପାରୁନୁ, କଣ କରିହବ କି ତା ପାଇଁ, କିଛି କରିହବ?
ଦେଖନ୍ତୁ ବନ୍ଧୁ ଆଜି ଯୋଉ ଆଜି କାଲି ଯୋଉ ପରିସ୍ଥିତି ହଉଛି, ଗଛଟିଏ ଏନା ବହୁତ ଦରକାର। ଆପଣ ଜାଣିଛନ୍ତି ଅ ଅମ୍ଳଜାନର ସଂଖ୍ୟା କମି କମି ଯାଉଛି, ସବୁ ଗଛ ଏମିତି ହାଣନ୍ତୁ ନାହିଁ, ଯଦି ଆପଣଙ୍କୁ ଅତି ଅସୁବିଧା କରେ ତାହେଲେ ଆଣୁ
ନା ବନ୍ଧୁ, ବନ୍ଧୁ ବୁଝିଲେନି, ଆମର ଯୋଉ ଗୋ ମାତା ମାନେ ଯୋଉ ଚରନ୍ତି, ଆମ ଆମ ଯେଉ କ୍ଷେତରେ, ସେମାନେ ସେଇ ରାସ୍ତା ଦେଇକି ପାଣି ପିଇବାକୁ ଯାଆନ୍ତି, କାରଣ ଆମର ଆଉ କଉଠି ବା ଯାନଆନ କରିବାକୁ ରାସ୍ ତା ହିଁ ନାହିଁ।
ହ
ଗାଈ, ଗାଈ ଗୋରୁ ମାନେ ସେଇପଟେ ହିଁ ଯାଆନ୍ତି ସେଥିପାଇଁ ଆମ ଗାଁ ଲୋକମାନେ ଭାବୁଛୁ କି ଗଛ ଟିକି ଆମେ ହାଣିଦେଲେ, ଟିକେ ଭଲ ରହିବ।
ଗାଈ ଗୋରୁ କଣ, ଆଉ ଅଲଗା କୋଉ ରାସ୍ତାରେ ଯାଇପାରିବେନି, ଆପଣ ଗଛଟାକୁ ଆଣିବାକୁ ବାଧ୍ୟ ହଉଛନ୍ତି।
ହଁ ବନ୍ଧୁ, ଯା ନା ନା ଆପଣଙ୍କ କଥା ବି ଆମେ ବନ୍ଧୁ ବୁଝିଲୁ ଗ ଗଛଟିକି ନ ହାଣିକି ଆମେ ଅଲଗା ଅଲଗା କୋଉ ପଟେ ରାସ୍ତା ଗୋଟେ ଗଲେ ହେଇପାରେ।
ଆଜ୍ଞା।
ହଉ, ତାହେଲେ ବନ୍ଧୁ, ଆମେ ଏ ଆଉ ଗୋଟେ ଏଇ ଯୋଉ ବନ୍ଧୁ କହିଲି ମାଛ ଧରା ଆପଣଙ୍କୁ ଏଥରକ ଆମ ଗ୍ରାମକୁ ଆମେ ଡାକିବୁ ଆପଣ ଆସିବେ, ଇଛୁକ ଅଛନ୍ତି?
ଦେଖନ୍ତୁ ଏମିତି ନାଳ ମାନେ ଗଡିଆ ଆଉ ନାଳରୁ ମାଛ ଧରିବା ମତେ ଭଲଲାଗେନା, ଆପଣ ଯଦି ଆମ ଆପଣଙ୍କ ଗ୍ରାମ ପାଖ ପାଖରେ ଯଦି ନଈ ଏଇ କିନ୍ତୁ ନଈ ଭଳିଆ ଜିନିଷ ଅଛି, ନଈ ଭଳିଆ ଜାଗା କିନ୍ତୁ ଯେଠୁ ଯୋଉଠି ଡଙ୍ଗା ନେଇ ଯାଇହବ କି ସମୁଦ୍ର, ତା ଭିତରେ ମାଛ ଧରିବାକୁ ଭଲ ଲାଗେ।
ନା ନା ବନ୍ଧୁ ଶୁଣନ୍ତୁ, ନା ନା ବନ୍ଧୁ ଶୁଣନ୍ତୁ, ଆମର ଏଠି କଣ ଆମର ଏଠି ଯେଉଁ ନାଳଟି ଯାଉଛି ବହୁତ ବଡ଼, ମତ ମାନେ ଆପଣଙ୍କୁ ତଥାପି ଯେତିକି ଆପଣ ପହଁରିକି ଏପଟ ସେପଟ ହେବାକୁ ଚାହିଁବେ ନା ଆପଣଙ୍କୁ ବନ୍ଧୁ ଲାଗିବ ପ୍ରାୟ ପାଞ୍ଚ ମିନିଟ ଲାଗିବ। କିନ୍ତୁ ଆମେ ସେଠାକୁ ନାଳ କହିବାର କାରଣ ଏହିକି ଯେ- ସେଠି ସବୁବେଳ ସମୟରେ ପ୍ରାଣୀ ନଥାଏ। ଶୁଖିଲା ହିଁ ଥାଏ, ସେଥିପାଇଁ ସେଟାକୁ ନଈ ବିି ସମସ୍ତେ କୁହନ୍ତି, ଆମେ କିନ୍ତୁ ତାକୁ ନାଳରେ ପରିଣତ କର ଦେଇଛୁ, ଏବେ କହୁଛୁ ଆମେ।
ଆଜ୍ଞା, ଆଜ୍ଞା, ମୁଁ କଥା ଆପଣଙ୍କ କଥା ବୁଝିପାରୁଛି। ଦେଖନ୍ତୁ, କିନ୍ତୁ ନାଳରେ ଅଲଗା ମାଛ, ମାଛ ଯୋଉ ଆସନ୍ତି ନଈରେ ଦେଖନ୍ତୁ ନାଳରେ ଆପଣଙ୍କୁ ରୋହି ଭାକୁ଼ଡ଼ ମିଳିବେ ନାହିଁ କଦାପି ମିଳିବ ନାହିଁ କାରଣ ଦେଖନ୍ତୁ ନାଳଟା ବିଲ ବିଲ ବିଲ ମାଲ ଦେଇ ଯାଏ ବିଲ ପଡିଆ ମଡିଆ ଦେଇକି ଯାହା ହଉଠିର ମାଟି ଦେଖାଯାଏ ସେଇଠୁ ଦେଖନ୍ତୁ ତା ତଳେ ବି ମାଟି ଥିବ ନଈମଇ ରେ ବାଲି ଥାଏ ନଈ ବାଲିଥିବ ରହିଥିବ କିନ୍ତୁ ଏଥିରେ ମାଟି ଥିବ ଯେହେତୁ ମାଟି ଥିବ ବାଲିଟା ବାଲି ମା ପାଣି ଟା ଗୋଳିଆ ହେଇଯାଉଥିବ ଗୋଳିଆ ଫଳରେ ଯୋଉ ସେଥିରେ ଖାଲି ରୋହି ଭାକୁ ରୋହି ତ ରହିବେନି ପକ୍ଷୀ ଜାତୀୟ ମାଛ ଯେମିତି ରୋହି ଭା କୁର ମିରିିକାଳି ଏଗୁରା ରହିନଥିବେ କେବଳ ଶେଉଳ ଆଉ ଗଡିଶ ରହୁଛି ଗଡିଶ ଶ ଶେଉଳ ମାଗୁର ଏଇଭଳିଆ ମାଛ ରହୁଥିବେ
ହଁ ବନ୍ଧୁ ତାପ ବନ୍ଧୁ ତାହଲେ
ବନ୍ଧୁ ଶୁଣନ୍ତୁ।
ଆଜ୍ଞା କୁହନ୍ତୁ।
ସେତେବେଳେ ବି ପାଣି ହବ ସେ ଯୋଉ ନ ନାଳରେ ନହେଲେ ମତେ ଡାକିବେ ମୁଁ ଦେଖିବା ଯିବେ ଦେଖିବେ କୋଉ ଭଳିଆ ମାଛ ବାହାରୁଛନ୍ତି ଆଉ
ହଉ ଆସିବି ଆଉ ଆପଣଙ୍କୁ ଡକା ଡାକିବି ମୁଁ ଏ ବର୍ଷ ଆଉ
ଆଜ୍ଞା ରୁହନ୍ତୁ ବନ୍ଧୁ ରହୁଛି
ହଉ ରୁହନ୍ତୁ।
ଆପଣଙ୍କ ନାଳରେ ପାଣି ହେଲେ ନିଶ୍ଚିତ ଡାକିବେ
ନିଶ୍ଚିନ୍ତ ଡାକିବି ଧନ୍ୟବାଦ ବନ୍ଧୁ ଆପଣଙ୍କ ପ୍ରରାମର୍ଶ ଆମେ କାମରେ ହିଁ ରଖି ଲଗେଇବୁ ଧନ୍ୟବାଦ
ରହୁଛି ବନ୍ଧୁ